ନମସ୍କାର।
ସାରେ କୁହନ୍ତୁ କଣ କରୁଛନ୍ତି?
ବନ୍ଧୁ ଟିକେ ଏଇ-ଇ-ଇ-ଇ ଘରେ ଟିକେ ଶୋଇଥିଲି ବନ୍ଧୁ-ଉ-ଉ ଆପଣଙ୍କ କଥା ମନେ ପଡ଼ି ପିଲା ତ ସେଥିପାଇଁ ଟିକେ ଫୋନ କଲି ଆପଣଙ୍କୁ। କଣ କରୁ, ବନ୍ଧୁ ଘରେ ତ ସବୁ ଭଲ ଆପ ଆପଣଙ୍କ ଦେହ କେମିତି ଅଛି?
ହଁ ବନ୍ଧୁ ଭଲ ଅଛି ଟିକେ ଦେହ ଏ ଆମ ଗ୍ରାମରେ ଟିକେ ଭୋଜି ଥିଲା ଖାଇକି ଦେହ ଟିକେ ଖରାପ ରାପ ହେଇଯାଇଛି ଜାଣିଲେ ବନ୍ଧୁ।
ଆଜ୍ଞା ଆପଣଙ୍କ ବନ୍ଧୁ ବାହାଘର କେମିତି କୋ କୋଉ ଯାଏ ଗଲା ଆପଣଙ୍କ ଏଇ ଏଇଥର ଏଇ କହୁଥିଲେ ଏ ଏବେ ବାହାହେବେ ବୋଲି କଣ ବାହାଘର କଣ ହେଲା ବନ୍ଧୁ?
ନାଇଁ ବନ୍ଧୁ ଝିଅଟି ବନ୍ଧୁ ଦେଖା ହେଇଥିଲା ଘରେ ଦେଖିଥିଲେ ଜାଣିଲେ ବନ୍ଧୁ
ଆଜ୍ଞା।
ଆଜ୍ଞା ଘରେ ଦେଖିଥିଲେ କାହିଁ ଝିଅଟି ପସନ୍ଦ ହେଲାନି ଘରେ।
ଆଜ୍ଞା।
ଆର ସିଜିନ କି କହିଛନ୍ତି ଉ ଦେଖିଛନ୍ତି ଆର ସିଜିନ କି ଉ-ଉ-ଉ ଦେଖା ଚାହା ହେଇଛି ଆର ସିଜିନ କି ହବ।
ଓ ଆଉ ବନ୍ଧୁ ଏବେ ତାହେଲେ ଆପଣଙ୍କ ବା ଆଉ ବିବାହର କୌଣସି ମାନେ ଏବେ ନାହିଁ ମନ ଭିତରେ ଆଉ କିଛି ନାହିଁ। ଆର ଇଏ କୁ ଦେଖିବେ ମାନେ ଆସ ନା ବନ୍ଧୁ ଆମର ବିବାହ କଥା କଣ ବନ୍ଧୁ ଏବେ କିଛି ତ କରିନି ମୁଁ ଆପଣଙ୍କ ପାଖକୁ ଭାବୁଥିଲି କଣ କି ବନ୍ଧୁ ଆପଣ ଏ ଯୋଉ ଫୁଲ ଦୋକାନଟି କରିଛନ୍ତି ବଜାର ଉପରେ କେମିତି କଣ ଚାଲିଛି ଟିକେ ବନ୍ଧୁ କହିବେ କି?
ବନ୍ଧୁ ଭଗବାନଙ୍କ ବନ୍ଧୁ ଭଗବାନଙ୍କ ଦୟାରୁ ଭଲରେ ଚାଲିଛି ଜାଣିଲେ କି। ହଁ ବନ୍ଧୁ ସବୁ ତ ଜାଣିଥିବେ ଫୁ ଫୁଲ ସ ସବୁ ଫୁଲ ବାଘରିଆ ବାହାଘର ଫାହାଘର ଚାଲିଲେ ସେ ବି ଫୁଲ ବି ଆମର କା ମଟର ଗାଡି ଚାରି ଚକିଆ ଯାନ ରେ ସଜା ଯାଏ। ବାହା ବାହାଘର ବର୍ତ ଘରରେ ଆଉ ବନ୍ଧୁ ଘରେ ବି ଫୁଲ ଲୋକ ଘରେ ବି ଘର ପୂଜା ହଉ କି ନୂଆ ନୂଆ ଘର ଫର ହେଲେ ତାଦେହରେ ବି ଲାଗେ।
ଆଜ୍ଞା ହଁ ବନ୍ଧୁ ଆପଣଙ୍କର ଏବେ କେ ଏଇନା ଯୋଉ ବଜାର ପରିସ୍ଥିତି କଣ ଫୁଲ ଉପରେ ଭଲ ଅଛି ନା ଭଲ ନାହିଁ ବନ୍ଧୁ।
ଆ ବନ୍ଧୁ ତ ଏଇନାତ ସବୁ ତ ରେଟ ବଢି ଯାଉଛି ଜାଣିଲେ କି ଫୁଲ ଯୋଉ କିଣିଥିଲି ତିନି ଟଙ୍କାରେ କିଣିୁଥିଲି ଏବେ ହେଇଗଲାଣି ସାତ ଟଙ୍କା।
ଆଜ୍ଞା।
ସେଥିପାଇଁ ଟିକେ ଲାଭ ଦାୟକ କମି ଯାଇଛି କିନ୍ତୁ ଭଗବାନଙ୍କ ଦୟାରୁ ଯାହା ହଉ ଚାଲିଛି।
ବନ୍ଧୁ ମୁଁ ଗୋ - ଭାବୁଥିଲି ଗୋଟେ ଫୁଲ ଦୋକାନ ଆମ ଏପଟ ବଜାରରେ କରିବା ପାଇଁ। ସେଥିପାଇଁ ଆପଣଙ୍କୁ ଟିକେ ଫୋନ କରି ପରାମର୍ଶ ଟିକେ ଦରକାର। ଦରକାରେ ଥିଲା। ବନ୍ଧୁ ଆପଣ ମୁଁ କାଳେ କହିବେ ଲୋକ କହୁଛନ୍ତି ଆଗେ ଆମ ବାହାର ରାଜ୍ୟ ମାନଙ୍କୁ ପାଖରୁ ଫୁଲ ଆଣୁଥିଲେ ଏବେ କିନ୍ତୁ ଆମ ଯୋଉ ଏଇ ଯୋଉ ନୂତନ ସରକାର ଆସିବା ଫଳରେ ଆ ମୁଁ ଟିକେ ଆମ ରାଜ୍ୟ ରାଜ୍ୟରେ ବି ଫୁଲର ଏଇନା କାଳେ ଚାଷ ହଉଛି। ମୁଁ ସତ କି ମିଛ ଜାଣିିନଥିଲି ବନ୍ଧୁ ସେଥିପାଇଁ ଆପଣଙ୍କୁ ଟିକେ ପଚାରିଲେ ଆପଣ ଟିକେ ସତ କଥା କହିପାରିବେ ଆମକୁ।
ଆଜ୍ଞା ବନ୍ଧୁ ଏବେ ତ ଏବେ ତ ଚାଷର ଚାହିଦା ଟିକେ ବଢିଛି ଜାଣିଲେ କି? ଆଜ୍ଞା ଆମ ଚାହିଦା ଟା ବଢିଛି କିନ୍ତୁ ଆପଣ ଯଦି ଚାହୁଁଛନ୍ତି ଫୁଲକୁ ଦୋକାନଟି କରିବେ ଭଲ ଆପଣ ବଜାରରେ କରନ୍ତୁ। ଲାଭଦାୟକ ପାଇବେ।
ହଁ କାରଣ ବନ୍ଧୁ ଆମ ବଜାରରେ ଫୁଲ ଦୋକାନ ଟୋଟାଲ ନାହିଁ ବନ୍ଧୁ ବୁଝିଲେ। ସେଥିପାଇଁ ମୁଁ ଭାବୁଥିଲି କରିବା ପାଇଁ ଆପଣ ଟିକେ କୁହନ୍ତୁ। କଣ ଏଇ ଯୋଉ ସତ କି ମିଛ ଏଇ ଯୋଉ ପଚାର ଲୋକ କହୁଛନ୍ତି ସବୁ ହଁ ସେଇଟା ଆପଣ ଆପଣ କହୁଛନ୍ତି ଏଇ ଆମ ଓଡିଶାରେ ଏଇନା ହଉଛି ମାନେ ଏ ଏଇ ଯୋଉ ସରକାର ନୂତନ ସରକାର ଆସିବା ଫଳରେ ଲୋକ ମାନେ ଚାଷ କରୁଛନ୍ତି କିଛି।
ଜାଣିଲେକି ବନ୍ଧୁ ଆପଣ ଯଦି ଚାହୁଁଛନ୍ତି କରିବାକୁ କିଛି ତ ଜିନିଷ କିଣିବାକୁ ପଡିବ ଦୋକାନ କରିବାକୁ ହେଲେ। ଗୋଟେ କେବିନ ଟିଏ ଆପଣକୁ ବନେଇବାକୁ ପଡିବ।
ଆଜ୍ଞା ଆଜ ବନ୍ଧୁ କେମିତି ମୋ ପାଖରେ ବନ୍ଧୁ ଜଣ ଆଉ ଜଣ ବନ୍ଧୁଙ୍କ ପାଖରୁ ମୁଁ ଗୋଟେ କେବିନଟି କମ୍ ରେଟରେ ମଧୁ କି ମୁଁ ଆଣିକି ରଖିଦେଇଛି ବନ୍ଧୁ ହଁ ଆଜ୍ଞା ଆଜ୍ଞା।
ମାର୍କେ ଆପଣଙ୍କ ବଜାର ଉପରେ ଦୋକାନ ଟି ଅଛି।
ଆଜ୍ଞା ବନ୍ଧୁ।
ତାହେଲେ ତ ଭଲ ହବ ବନ୍ଧୁ।
ହଁ ଆପଣ ଆଉ କୁହନ୍ତୁ ବନ୍ଧୁ କଣ ମାନେ ଏଇ ଯୋଉ ଫୁଲ ଆପଣ ଯୋଉ ଫାଷ୍ଟ ବ୍ୟବସାୟ କଲେ କଣ କେମିତି ବନ୍ଧୁ ଆରମ୍ଭ କରିଥିଲେ ମାନେ କେମିତି ମୁଁ କଲେ ଆମ ଏଇ ଉଁ ବଜାର ଛୋଟ ବଜାରରେ ବି ମୁଁ ଦୁଇ ପଇସା ଲାଭ ମୂଲ୍ୟ କିଛି ଲାଭ ପାଇପାରିବି ମୋ ଘର କୁଟୁମ୍ବ ଚଳିପାରିବ ବନ୍ଧୁ।
ଆମର ଆପଣ ବନ୍ଧୁ ଯଦି କହୁଛନ୍ତି କୁଟୁମ୍ଭ ଚଳିବ, ଆପଣ ଗୋଟ କାମ କରୁନାହାନ୍ତି। ବନ୍ଧୁ ଆପଣଙ୍କ ଚାଷ ଯଦି ଫୁଲ ଚାଷ ଆପଣଙ୍କ ଜାଗା ଅଛି, ଘର ପାଖରେ କି ଆପଣଙ୍କ ଘର ବଗିଚାରେ କିଛି ଆପଣଙ୍କ ଘର ପାଖରେ ଯଦି ବିଲ ଅଛି କ୍ଷେତ ଅଛି, ଆଉ ଆପଣଙ୍କ କିଛି ଗଛ ଲଗଉନାହାନ୍ତି ଫୁଲ ଗଛ ତା ଦେହରୁ ବି କିଛି ନେଇକି ଆପଣ ବ୍ୟବସାୟରେ ବି ଲଗେଇ ପାରିବେ ଲାଭଦାୟକ ପାଇବେ। ଆପଣ କେତେ ଫୁଲ କିଣିକି ଆଣିବେ?
ବନ୍ଧୁ ମୁଁ ସେ ଆପଣ ଯୋଉଟା କହୁଛନ୍ତି ମୁଁ ଏଇଟା ବୁଝିପାରୁଛି ବି, ତାପରେ ବି ବନ୍ଧୁ ଯୋଉ ଫୁଲଟି ଆମ ଏଠି ନ ମିଳୁଛି ଯୋଉଠି ଆମ ଯାଜପୁରରେ ଆମ ଆମ ଜିଲ୍ଲାରେ ନମିଳେ, ଅ ଅନ୍ୟ ଏକ ଜିଲ୍ଲାକୁ ଯିବାକୁ ପଡ଼ିବ। ସେ ଫୁଲ ଗୁଡ଼ିକୁ ମୁଁ ଆପଣଙ୍କ ପାଖରୁ ମାନେ ଆପଣ ମତେ ସେମିତି କିଛି ପରାମର୍ଶ ଦିଅନ୍ତୁ ଯେ, ଆପଣ ଯୋଉଠୁ ସବୁ ସବୁ ଆଣୁଛନ୍ତି ବିଭିନ୍ନ ନାନାଦି ପ୍ରକାର ଫୁଲ। ଆପଣଙ୍କ ପାଖରେ ତ ଅନେକ ପ୍ରକାର ଫୁଲ ଅଛି ମୁଁ ଦେଖି ଛି। ସେମତି ମୁଁ ବି ମୋ ଦୋକାନରେ ଅନେକ ପ୍ରକାର ଫୁଲକୁ ଆଣି ରଖିପାରିବି କେମିତି କଣ ବନ୍ଧୁ ଆପଣ କୋଉ ଠୁ ତାକୁ ଆଣୁଛନ୍ତି ସଂଗ୍ରହ କେମିତି ବନ୍ଧୁ କରୁଛନ୍ତି?
ଆଜ୍ଞା ବନ୍ଧୁ ନାରଦ ପ୍ରକାର ଫୁଲ ତ ମିଳିଯିବ କିନ୍ତୁ ଯେହେ ତୁ ଗେଣ୍ଡୁ ଆଉ ହଉଛି ଗେଣ୍ଡୁ ଫୁଲ ହଉ କି ନାଲି ଗେଣ୍ଡୁ ହଉ କି ଛୋଟ ତୋପା ଫୁଲ ହଉ ସେ ତ ଆପଣ ଆପଣ ବି କମ୍ ଆପ ଆପଣଙ୍କ ବଗିଚାରେ ଲଗେଇ ପାରିବେ ଜାଣିଲେ ବନ୍ଧୁ। ସେ ଜିନିଷ ମୋର ତ ଘରେ ଜାଗା ନାହିଁ ଜାଗା ତୁଗ ଯୁଗ ତ ନାହିଁ, ସେଥିପାଇଁ ମୁଁ ତ ଲଗେଇ ପାରୁନି ଯଦି ଜାଗା ଯୁଗତ ଥାନ୍ତା ତ ମୁଁ ଲଗେଇ ଲଗେଇ ଦିଅନ୍ତି।
ଓ ହୋ ତାହେଲେ ବନ୍ଧୁ ଆପଣ ଆପଣ କହୁଛନ୍ତି କଣ, ତାମାନେ ଆପଣଙ୍କୁ ଏଇ ଯୋଉ ଜେଗା ଅଭାବ ଯୋଗୁ ଆପଣ ଲଗେଇ ପାରୁନାହାନ୍ତି?
ନାଇଁ ବନ୍ଧୁ ଆପଣ ଜାଗା ଅଛି ଆପଣ ଚାଷ କରନ୍ତୁ ଜାଣିଲେ କି। ଚାଷ ପାଇଲେ ଲାଭଦାୟକ ଦି ପଇସା ଲାଭ ପାଇବେ, ମୋ ଠାରୁ ଅଧିକା ବିକିକି ଲାଭ ପଇସା ଦି ପଇସା ପାଇବି।
ହଁ ଆ ବନ୍ଧୁ ଆପ ହଁ ଆଜ୍ଞା ଆପଣ ଯୋଉ ଆଣୁଛନ୍ତି ଏଇ ଯୋଉ ଏଇ ଯୋଉ ବିଭିନ୍ନ ଏବେ କା ଯୁଗର ଯୋଉ ମାନେ କୁହନ୍ତି ନୂତନ ନୂତନ ନୂତନ ଷ୍ଟା ନୂତନ ଉନ୍ନତ ମାନର ଯୋଉ ଫୁଲ ଏ ସବୁ ଫୁ ଲ ବନ୍ଧୁ କେମିତି ଆପଣ ଆଣୁଛନ୍ତି?
ବନ୍ଧୁ। ମୁଁ ମୁଁ ମୋର ଜଣେ ବନ୍ଧୁ ଥିଲେ ଜଣେ ଥିଲେ ବଜାର କରିଥିଲେ ବଜାରରେ ଦୋକାନ ସେ ବନ୍ଧୁ ଏବେ ଆଉ ଦୋକାନ କରିନାହାନ୍ତି। ତାଙ୍କ ସହିତ ମୁଁ ତାଙ୍କ ଦୋକାନରେ ଥେଲି।
ଆଜ୍ଞା।
ସେ ଯୋଉ ଯୋଉ ଗୋଦାମରୁ ସବୁ ଫୁଲ ଫୁଲ ଆଣନ୍ତି, ତାଙ୍କ ସହିତ ମୁଁ ବି ଯାଏ ଦୋ ଫୁଲ ଉଠେଇକି ନେଇକି ଆସେ।
ଆଜ୍ଞା।
ଆଣିକି ଚାରି ଚକିଆ ଯାନରେ ନେଇକି ଆସେ। ତାଙ୍କ ସହ କଥାବାର୍ତ୍ତା ଥିଲା ସେ ଯେହେତୁ ଦୋ ଦୋକାନ ଆଉ କରିପାଇଲେନି ବ ବୟସ ହେଇଗଲା। ଆଉ ତ ଜାଣିଥିବେ ବ ବଳ ବୟସ ହେଇଗଲେ ଆଉ ଦୋକାନ ଫୋକାନ କରିବାକୁ ବହୁତ କଷ୍ଟ ହେଇଯାଏ। ସେ ବନ୍ଧୁ ଆଉ କଲେନି ଆପଣ ମତେ ସେ ବନ୍ଧୁ ମତେ କହିଲେ ଆପଣ ଚାହୁଁଛନ୍ତି ତାହେଲେ ଏ ଦୋକାନ ଟି କରନ୍ତୁ। ମୁଁ ସେ ଯେହେତୁ କଲି ଯୋଉ ଗୋଦାମରୁ ଫୁଲ ଫୁଲ ଆସେ, ମୋର ଚିହ୍ନାପରିଚ ଥିଲା ସେ ବନ୍ଧୁଙ୍କଠରୁ ମୁଁ କଥାବାର୍ତ୍ତା ହେଇକି ଫୁଲ ନେଇକି ଆସୁଛି। ଏଇ ଗୋଦାମଟି କରୁଛି, ଆପଣ ଯଦି କହି କରିବାକୁ ଚାହୁଁଛନ୍ତି ତାହେଲେ କହିବେ ମୁଁ ତାଙ୍କୁ କହିବି।
ହଁ ତା ବନ୍ଧୁ ମୁଁ ଆଉ ଗୋଟେ କଥା ଆପଣଙ୍କୁ ପଚାରିବାର ଥିଲା ବନ୍ଧୁ ଏଇ ଯୋଉ ଫୁଲ ବ୍ୟବସାୟ କରୁଛନ୍ତି, ଆପଣ ଗୋଟେ ଫୁଲ ବନ୍ଧୁ କେତେଦିନ ରହିପାରିବ? ସତେଜ୍ କେତେଦିନ ପାଇଁ ରହିପାରିବ? ଆଉ ଏ ଫୁଲ କୁ ସତେଜ ରଖିବା ପାଇଁ କଣ କରିବା ପାଇଁ ବନ୍ଧୁ ପଡିବ? ମାନେ ତା ପାଇଁ ଯେମିତି କହୁଛନ୍ତି, ରି ଆମର ଥଣ୍ଡା ରଖିବା ପାଇଁ ଯୋଉ ଯାନ୍ତ୍ରିକ ସାହାଯ୍ୟ ନ ନବାକୁ ପଡିବ ଫୁଲ ଗୁଡିକୁ ସଜ ରଖିବା ପାଇଁ ଯାନ୍ତ୍ରିକ ସାହାଯ୍ୟ ନବାକୁ ପଡିବ କଣ କେମିତି ବନ୍ଧୁ ଆପଣଙ୍କ ଦୋକା ଦୋକାନ ଆପଣ କେମିତି କଣ କରୁଛନ୍ତି?
ହଁ ବନ୍ଧୁ ଦେଖନ୍ତୁ ଥଣ୍ଡା ଜାଗା ଟି ନେବେ ଥଣ୍ଡା ଜାଗା କରିବେ କି ଚାଳ ଘର ହଉ। କିମ୍ବା ଆଉ ବନ୍ଧୁ ଥଣ୍ଡା ଜାଗାଟି ଆପଣ ନେବେ କି କିମ୍ବା ଛୋଟ ଥଣ୍ଡା ଖରାଟିଏ ନେବେ ଜାଣିଲେ କି ବ
ଆଜ୍ଞା।
ନେଇକି ସେଠି ଫୁଲଟି ରଖିବେ ଦୁଇ ଦିନ ବନ୍ଧୁ ତ ଆପଣ ତ ଜାଣିଛନ୍ତି ଫୁଲ ଦିନେ କି ଦି ଦିନ ରହିବ। ଦୁଇ ଦିନରୁ ବେଶୀ ଦିନ ରହିପାରିବେନି ତ ଦିଇ ଦିନ ପରେ ବି ସେ ଫୁଲ ଫୁଲ କୁ ନ ଫୋ-ଫୋପାଡା ଦି ଫୋପାଡ଼ି ଦିଆଯିବ।
ତାହେଲେ ବନ୍ଧୁ ମୁଁ ଆପଣଙ୍କୁ ଗୋଟେ କଥା ପଚାରୁଚି ଧର ଆପଣ ତ ଫୁଲ ଯୋଉ ଆଣୁଚନ୍ତି ଧର ଆପଣ ତାକୁ ବିକ୍ରି ନ କରି ପାଇଲେ ତାହେଲେ ସେ ଯୋଉ ଫୁଲ ଯୋଉ କିଣିଥିବେ ସେ ପଇସା ତ ଆପଣଙ୍କ ହାତରୁ ହିଁ
ଆଜ୍ଞା ବନ୍ଧୁ ସେ ତ ହାତରୁ ଯିବ ବନ୍ଧୁ।
ତାହେଲେ ବନ୍ଧୁ ଆପଣ କଣ ଏତେ ନିଜ ଉପରେ ଏତେ ବିଶ୍ଵାସ ଅଛି ଯେ ଆପଣ ମୁଁ ଚା ଚାରି ପିସ୍ ଫୁଲ ଆଣିବି ଚାରି ପିସ୍ ଫୁଲ ବିକି ପାରିବି ଏଇଟା କଣ ସମ୍ଭବ?
ଆଜ୍ଞା ବନ୍ଧୁ ମୋର ତ ଗରାଖ ଅଛନ୍ତି ଜାଣିଲେ ବନ୍ଧୁ। ସବୁଦିନିଆ ଗରାଖ ମୋର ଅଛନ୍ତି ସେଇ ହିସାବରେ ମୁଁ ମୁଁ ଆଣେ ଆଉ କିଛିଟା ଅଳ୍ପ କିଛିଟା ଆଣେ ଦୁଇ ଚାରୋଟି ବସ୍ତା ଆଣେ କଛିଟା ଲୋକଙ୍କ ପାଇଁ।
ବନ୍ଧୁ ଆଉ ଗୋଟେ କଥା ଆପଣ ଏଇ ଯୋଉ ବର ଯୋଉ ଯାଉଚନ୍ତି ଆମର ଏଇନା ଯୋଉ ବିବାହଘର ହ ଉଚି ବର ଗାଡ଼ି ବି ଆପଣ ସଜଉଚନ୍ତି। ବନ୍ଧୁ ଙ୍କ ଆପଣ ନିଜେ ସଜେଇ ପାରୁଚନ୍ତି ନା ପିଲା ବି ରଖିଚନ୍ତି ତାକୁ ସଜେଇବା ପାଇଁ?
ଆଜ୍ଞା ପିଲା ମୁଁ ବନ୍ଧୁ ମୁଁ ଦୋଟି ପିଲା ରଖିଛି ଜାଣିଲେ କି ବନ୍ଧୁ ମୁଁ ତ ମୁଁ ତ ମୁଁ ବିକା ବିକି କରୁଚି ମତେ ସମୟ ହଉନି। ଦୁଇଟି ପିଲା ମୁଁ ରଖିଚି ସେ ମ ତେ ଯୋଉମାନେ ବାହାଘରିଆ ସିଏ ଆସେ ବାହାଘରିଆ ବାହାଘରିଆ ସବୁ ଆସନ୍ତି ସଜେଇବାକୁ
ଆଜ୍ଞା।
ମୋତେ ଦୋ ଚିନି ଦି ଦିନି ଚାରି ଦିନ ଆଗରୁ ମତେ ଜଣାନ୍ତି କି ବନ୍ଧୁ ଆପଙ୍କ ପାଖରେ ମୋ-ମୋର ବର-ବର ଗାଡ଼ିଟି ସଜା ଯିବ ମୁଁ ସେଇ ହିସାବରେ ଗୋଦାମରୁ ଫୁଲଟି ଆଣେ।
ହଁ ତା ମାନେ ବନ୍ଧୁ ଆପଣ କହୁଛନ୍ତି ଯେ ଆ ଆପଣ ବି ପିଲା ବି ରଖିଚନ୍ତି ଦୁଇଟି ମାନେ ନିଜ ପେଟ ପୋଷିବା ସହିତ ଅନ୍ୟ ଦୁଇଟି ପରିବାରର ପେଟ ବି
ଆଜ୍ଞା ବନ୍ଧୁ ସେ ଦୁଇଟି ଗରିବ ପିଲା ଦୋଟି ସିଏ ବି ମତେ ବି ଆସିକି କହିଲେ କି ଭ-ମ-ଭାଇ ଆମେ ବି ଆପଣଙ୍କ ପାଖରେ ରହିବୁ ବୋଲି।
ଆଜ୍ଞା ତାମାନେ ଆପଣ ଦି ନିଜ ପରିବାର ସ ଭରଣ ପୋଷ ଣ କରିବା ସହିତ ଅନ୍ୟ ଦୁଇ ଜଣଙ୍କ ପରିବାରକୁ ବି ଭରଣ ପୋଷଣ କରି
ଆଜ୍ଞା ବନ୍ଧୁ।
ତାହେଲେ କ ବନ୍ଧୁ ଆଉ ଗୋଟେ କଥା ବନ୍ଧୁ ମୁଁ ଆପଣଙ୍କୁ ଖାଲି ପଚାରୁଥିଲି ବନ୍ଧୁ ଏଇ ଯୋଉ ଫୁଲ ବ୍ୟବ ସାୟରେ ଆଧିରେ କିଛି ସରକାରଙ୍କର ସହାୟତା ମିଳିପାରେ କି?
ନାଇଁ ବନ୍ଧୁ ସରକାର ସହାୟତା ଆଧାରରେ କିଛି ନାହିଁ ଜାଣିଲେ ବନ୍ଧୁ।
ହଁ ମାନେ ନିଜ ତରଫରୁ କରିବାକୁ ପଡ଼ିବ ବନ୍ଧୁ। ଆଉ ବ-ବନ୍ଧୁ ଆଉ ଗୋଟେ କ ତା ବନ୍ଧୁ ଆପଣଙ୍କ ଗ୍ରାମରେ ତ ଏଇ ଯୋଉ ଗାଡ଼ିଆ ମାନଙ୍କରେ ପଦ୍ମ ଫୁଲ ଯୋଉ ଜାଣିଥିବେ? ସିଏ ତ ହଉଥୁବ ଆପଣ ତାକୁ ନେଇକି ବନ୍ଧୁ ବିକନ୍ତି ଆପଣଙ୍କ ଦୋକାଲରେ?
ଆଜ୍ଞା ବନ୍ଧୁ ଗୁରୁବାର ଯେଉଁ ଆମର ଗୁରୁବାର ପୂଜା ହୁଏ କି ଲକ୍ଷ୍ମୀଙ୍କ ବାର ଯଉ ଥାଏ ସେ ସିଜି ସେଇ ଟାଇମ ରେ ସେଇ ସମୟରେ ମୁଁ ବି ଫୁଲ ବୋ ପିଲାଙ୍କୁ ଲଗେଇକି ତୋ ତୋଳା କରେ ହେଲାକି ବନ୍ଧୁ ପୋଖରୀ ମାନଙ୍କରେ ଆମ ଗ୍ରାମରେ ଦୋଟି ପୋଖରୀ ଅଛି। ସେ ପୋଖରୀରୁ ତୋଳା କରେ ଗ୍ରାମର ମୁଖିଆଙ୍କୁ କେହି ମୁଖିଆଙ୍କୁ ଦିଏ। ପଇସା ଦିଏ କିଛି
ଆଜ୍ଞା।
ଅଛି ମୁଖିଆଙ୍କର ଆମର ଗୋଷ୍ଠୀ ଅଛି ସେ ଗୋଷ୍ଠୀ ଇଏ ରେ ଆମ ଗୋ ଟି ରେ ମୁଁ ମୁଖିଆଙ୍କୁ କିଛିଟା ପଇସା ଦିଏ ପ୍ରଦାନ କରେ ପ୍ରଦାନ କରିକି ଆଉ କି କିଛି ଫୁଲ ନେଇକି ଆସି ଲାଭଦାୟକ ଦୋଟି ପାଏ।
ତାହେଲେ ବନ୍ଧୁ ମୁଁ ତାହେଲେ ଆପଣ କଣ କହୁଛନ୍ତି ଫୁଲ ଦୋକାନଟି ଗୋଟେ କରିବି? ଆପଣ ମୋତେ ସାହାଯ୍ୟ କରିବେ ତ?
ଆଜ୍ଞା ବନ୍ଧୁ ଆପଣ କରନ୍ତୁ ଜାଣିଲେ କି ବନ୍ଧୁ ଅ ଦି ପଇସା ଲାଭ ପାଇବେ ଆପଣ କାହିଁ ବେକରେ ବ ଛନ୍ତି ଲାଭ
ହଉ ତାହେଲେ ବନ୍ଧୁ ଯାହା ହଉ ଆପଣଙ୍କ ସାଙ୍ଗରେ ଆପଣ ଫୁଲ ଦୋକାନ କରିୁଥିବାରୁ ଆପଣଙ୍କ ସାଙ୍ଗରେ ମୁଁ କଥା ହେଲି ଆଜି ସେଥିପାଇଁ ଫୋନ୍ କରିଥିଲି ବନ୍ଧୁ ଆପଣଙ୍କଠୁ ଶୁଣିକି ମତେ କିଛି ଭଲ ଲାଗିଲା ମୁଁ କିଛି ନୂଆ ଜିନିଷ ଜାଣିଲି। ତାହେଲେ ବନ୍ଧୁ ମୁଁ ଆପଣଙ୍କୁ ପୁଣି ଯେତେବେଳେ ବି ଦୋକାନ ତ ଆରମ୍ଭ କରିବି ଦୁଇ ତିନି ଦିନ ମଧ୍ୟରେ ଆପଣଙ୍କୁ ଫୋନ କରିବି ଆପଣ ଟିକି ମତେ ମତେ ଆଉ କିଛି ନୂତନ ଆଜ୍ଞା। ରହିଲି ବନ୍ଧୁ ଧନ୍ୟବାଦ ବନ୍ଧୁ।